ହ୍ୟାଲୋ।
ହଁ ଆଜ୍ଞା ନମସ୍କାର।
ହଁ ନମସ୍କାର।
ଆଉ ଆପଣ କେମିତି ଅଛନ୍ତି। ଆଉ ଘରେ?
ହଁ ସବୁ ଭଲ ଅଛନ୍ତି ଆମେ ହେଲେ ଭଲ ଅଛୁ ଆଉ।
ଆଉ କଣ ଖବର କୁହନ୍ତୁ?
ଆଉ ଆପଣ ପାଣିପାଗ କେମତି ଚାଲିଛି ସିଆଡେ?
ପାଲିଁ ସାଙ୍ଗ ଯା କଣ କହିବୁ ଦୀର୍ଘ ପନ୍ଦର ଦିନଏଁ ଟିକେ ମେଗ ଅଛି ତା ଆଗରୁ ଭୁଅ ଭୟଙ୍କର ଭୀଷଣ ଖରାଥିଲା। ଆଉ ହୁଁ ଏବେ ସ୍ନାହାନ ଯାତ୍ରା ପରେ ଟିକେ ବର୍ଷା ଆଜି ଟିକେ ଫୁରୁ ଫୁରୁ ପକୋଉଥିଲା। କହଣ ଆଉ ବର୍ଷା କିଛି ନାହିଁ ଜମିିବାଡି ଶୁଖିଗଲାଣି। ଯାଇଥିଲି ଆଜି ଅନେକ ଗାଁ ଆଡେ କିଛି ବେପାର କାମରେ ଗାଁ ଲୋକମାନେ ପୁରା ହାହାକାର କାନ୍ଦୁଛନ୍ତି। ଜମିରେ ଚାଷ କରିବା ପାଇଁ ପାଣି ନାହିଁ କେନାଲରେ ପାଣି ନାହିଁ। ସିଏ କିଛି ପାଣିର ସୁବିଧା ନାହିଁ ପୋଖରୀ କାମ ସବୁ ଚାଲିଚି ତାରେ ପାଣି ଶୁଖା ହେଇଯାଉଛି। ଏବଂ ବର୍ଷା ଦେଖାଯାଉ ଜଗାର ଇଚ୍ଛା ଯଦି ଥିବ ରଥଯାତ ଯାତ୍ରା ସମୟରେ ବର୍ଷା ଟିକେ ହେଲେ ଭଲ ଏବଂ ବିଲରେ ଓ ଉ ପରିବା ପତ୍ର ବି ଲଗେଇବା ପାଇଁ ଏତିକି ଛୁ ପାଣିର ବି ସୁବିଧା କିଛି ନାହିଁ। ଆମର ବି ବିଲରେ କିଛି ଏ ପାଳି ଲଗା ହେଇନି। ବାଡରେ ଯା ପରିବା ଟମାଟ ଟିକେ ଏମ ଏ ବିଲାତି ଆଳୁ ଟିକେ କୁନ୍ଦୁରି ଟିକେ ଲାଗିଛି। ବର୍ଷା ଯଦି ହବ ଭଲ ହବ ଆଉ ଆଉ ଆପଣ ସେପଟେ
ହୁଁ ହୁଁ ଆମରି ଆଡେରେ ବର୍ଷା କିଛି ନାହିଁ। ନିୟୁ ସିରିଏଲ କହୁଥିଲା ତ ଏ ବର୍ଷ ଟିକେ ବର୍ଷା କମ ହବ। ଆଉ ଦେଖାଯାଉ କଣ ହବ ଆଉ ସବୁ ଚାଷ କାମ ଯାହା ହଉନି କିଛି ଆଉ ଆଉ ଏ ବିଲ ବାଡିରେ କାଇଁ ସିନି କିଛି ବାହାରୁନି। ଆ ତଳି ପକେଇବେ କଣ କରିବେ ଆଉ କାହିଁ ବର୍ଷା ତ ହେଇନି ବର୍ଷା ହେଲେ ଏକା କଣ କରିବେ ଆଉ।
ଆଉ ଆପଣଙ୍କ ସିଆଡେ ସବୁତ ହେଇଗଲାଣି?
ଆମର ଏପଟେ ହଁ ଏ ତଳି କାମ ଆରମ୍ଭ ଆହୁରି ହେଇନି କାହିଁ ନା ବର୍ଷ ତାକୁ ଜଗୁ ଜଗୁ ଆଉ ଜଗ ଜଗିଛୁ ଆଉ ରୁଅ ଟିକେ ବିଲରେ ଖୋଳା ଖୋଳି ଚାଲିଛି ସବୁ ଏବେ ସବୁ ଟ୍ରାକ୍ଟର ପାହାଚିଲାଣି ମେସ ଇଁନେ ଗାଡି ଡିଜେଲ ରେ ଚାଲୁଛି ଆଉ ସେ ଆଗର ଫିିରି କଷ୍ଟ ସବୁଯାକ ଲୋକମାନେ ପଇଲେ। ସେଥିପାଇଁ ଆପଣ ଦେଖିଥିବେ ଆ ଯ ଦରଦାମ ପୁରା ଆକଶ ଛୁଆଁ। ଆଉ ଲୋକମାନେ ପରିଶ୍ରମ କରୁନାହାନ୍ତି। ଏଥିପାଇଁ ଅନେକ ପ୍ରକାର ରୋଗ ବି ଲୋକ ମାନ ହଉଛି। ଉଁ ଆ ଗରିବ ଲୋକ କଣ କରିବ ଦିନେ ମୁ କାମ କଲେ ରାତିକି ଖାଇବା ଦିଓଟା ମିଳିବ। ଏବଂବ ଆମେ ବି ଚାଲିଛେ ଏ ବର୍ଷ ଭାବୁଛେ ଏ ଭଲ ଟିକେ ଆଦାୟ ହେଲେ ଦୀର୍ଘ ଦିତି ଦି ତିନି ବର୍ଷ ପର୍ଯ୍ୟନ୍ତେ ତାର ଯାହାବି ଆମେ ତି ଉ ମୁ ଲୋନ ଆଣୁଛୁ ତାକୁଟେ ଶୁଝିବୁ ନା ତ ସେଇ କାମ ଚାଲିଛି ଆଉ ଆଉ ଆପଣଙ୍କର ବିଲରେ କଣ କଣ ଯୋଉ ପରିବା ହୁଏ?
ଆମର ଅମ ବିଲରେ କଣ ଧାନ ହୁଏ। ଆଉ ଇଏ ଆମର ବାଇଗଣ ଆଉ ଅଲଡି ତୋରଡ଼ା, ଟମାଟୋ, ଆଉ ସାରୁ। ଆଳୁ, ପିଆଜ ଏସବୁ ଗୁଡେ ବହୁତ ଗୁଟେ ପରିବା ହୁଏ ଆଉ। ଆଉ ଅନ୍ୟ, ଅନ୍ୟ ସିଜନ ରେ ଆମର ଭେଣ୍ଡି, ଜହ୍ନି, କଲରା ଆଉ ଭେନ ଏ ସବୁ ଅନ୍ୟ ପରିବା ବାହାରେ ଆଉ ସିଜନ ଦେଖିକି ପରିବା ବାହାରେ ଆଉ।
ଆଚ୍ଛା ଆଛା।
ଆଉ ଆପଣ ପୁରୀ ଆଡେ କେବେ ବୁଲିଆକୁ ଯାଇଛନ୍ତି।
ପୁରୀ ଆଡେ ଯାଇଥିଲି ଦୀର୍ଘ ପନ୍ଦର ଦିନ ତଳେ। ହଁ ବହୁତ ଭିଡ ଭିଡ ଥିଲା ଆଉ ସେଇ ସମୟରେ ବି ଦର୍ଶନ କଲୁ କିନ୍ତୁ ମନ ଫୁର୍ତ୍ତି ହେଇନି। ଆଗାମୀ ଦିନେ ଭାବୁଚୁ ରଥଯାତ୍ରା ପରେ ପରେ ଯାଇ ଟିକେ ପୁରୀ ଦର୍ଶନ କରି ଆସିବୁ କାଁହିଁକିନା ରଥଯାତ୍ରା ସମୟରେ ବହୁତ ଭିଡ ଥାଏ। ଆଉ ଯଦି ହବ ସ୍ନାନ ଯାତ୍ରା ଏସରି ଆମର ସୁନାବେଶ ସମୟରେ ଯାଇକି ଟିକେ ରଥରେ ଟିକେ ଜଗାକୁ ଦେଖ କ୍ଳେଅରପ୍ଲେ ଭଲ ବୋଲି କୁହନ୍ତି ଆଉ ଟ୍ରେନ ରେ ବି ସୁବିଧା ଅଛି। କିନ୍ତୁ ଭିଡ ପାଇଁ ଦେଖୁଛୁ ଏବଂ ଆମର ଗାଁ ର ଗୋଟେ ବସ୍ ଯାଏ ସେଇ ବସ୍ କିନ୍ତୁ ଗୋଟେ ଭାବୁଛୁ ପରିବାର ସହ ଯାଇକି ଟିକେ ଜଗାର ଦଶ ର୍ଶନ କରି ଆସିବୁ ଆଉ ଇଚ୍ଛା ଅଛି ଆଉ। ଆଉ ଆପଣ?
ଆମେ ଏଇ ଭିତରେ ତ ଯାଇନୁ। ଉଁ ଆମେ କାର୍ତ୍ତିକ ମାସରେ ଯାଉଛୁ ଆମର ମା ବାପା ଆ ସେଠି ରହୁଛନ୍ତି କାର୍ତ୍ତିକ ମାସରେ। ଆଉ ଆମ ଭାଇ ସେଠୁ ଆସୁଛନ୍ତି ସିଆଡୁ ତାଙ୍କେଲ ମଧ୍ୟ ପାନେ ନେଇ ଥରେ ଆସୁଛନ୍ତି। ଆଉ ଇଆଡୁ ଆଉ ମୁଁ ଯାଉଛି ମୋର ଭଉଣୀ ଯାଉଛନ୍ତି ଆମର ସ୍ଵାମୀ ଯାଉଛନ୍ତି ଆଉ ଶଶୁର ଆମେ ସବୁ କାର୍ତ୍ତିକ ମାସେ ରେ ଯାଉଚୁ। ଆଉ ବୁଲାବୁଲି କରୁଚୁ ଦର୍ଶନ କରୁଚୁ ଆର ବର୍ଷ ଯାଇଥିଲୁ ବହୁତ ଗୁଡିଏ ଜାଗା ବୁଲିଲୁ।
ପୁରୀ ରେ।
ଆଚ୍ଛା
ଆଉ ଉଁ ଜାଗା ଗୋଟେ ସାତ ଆଠଟା ଜାଗା ଆମେ ବୁଲିଲୁ ଆରବର୍ଷ। ଯାଇଥିଲୁ ସମସ୍ତେ ଆ ସେଠୁ ଗଲୁ କୋଣାର୍କ ଆଉ ଆମର ଧଉଳି ଆଉଁ ନନ୍ଦନକାନନ। ଆଉ ଚନ୍ଦ୍ରଭାଗା। ଆଇ ଏଗୁଡାଆ ବୁଲାବୁଲି କରି ଆସିଲୁ ଆଉ।
ଆଛା ଆମେ ବି ମୁଁ ବି ଯାଇଥିଲି ଏ ଲିଙ୍ଗରାଜ ମନ୍ଦିର। ଆଉ ଏବଂ ସେଇଠୁ ନନ୍ଦନକାନନ। ନନ୍ଦନକାନନ ରେ ଏବେ ବହୁତ ସାରା ଉନ୍ନତି ହେଇଛି। ଆଉ ଉଁ ବାଘ ଭାଲୁ ଆଉ ଅନ୍ୟ ପ୍ରକାର ବେଶୀ ପକ୍ଷୀ ଅଛନ୍ତି ଦେଖିଥିଲି। ଆଉ ସେଇଠୁ ଧୋଉଳି ଆଉ ଯାଇନୁ ଆମେ ପଳେଇଲୁ ଭୁବନେଶ୍ଵର ର ରାମ ମନ୍ଦିର। ରାମ ମନ୍ଦିର ବହୁତୁ ବଢିଆ ମନ୍ଦିର, ଶାନ୍ତ, ଶିଷ୍ଟ ସେଇଠୁ ସରିକି ପଳେଇଥିଲୁ ଇସ୍କନ ମନ୍ଦିର। ଇସ୍କନ ବି ସବୁ ବଢିଆ ଲାଗିଲା। ଇସ୍କନ ର ଯୋଉ ପ୍ରକାର ଶାନ୍ତି ପରିବେଶ ଆଜି ଯୁବପିଢି ମାନେ ଯୋଉ ପ୍ରକାର ଇସ୍କନ ରେ ର ଯୋଉ ଖାଇବା ପ୍ରସାଦ ହୁଏ, ସେଇଟା ଭାରି ମଧୁର। ଭାରି ସ୍ଵାଦିଷ୍ଟ। ଆଉ ତାର ଆଉ କିଛି ବର୍ଣ୍ଣନା ନାହିଁ। ବହୁତୁ ଭଗବାନଙ୍କର ନିଜେ ପ୍ରସାଦ ସେବନ ପ୍ରସାଦ ରୋଷେଇ କଲାପରି। ଆଉ ସେଇଠୁ ଉ ଇସ୍କନ ସାରିକି ଆମେ ଆଉ ଛୋଟ ମୋଟ ମନ୍ଦିର ବାସୁଦେବ ମନ୍ଦିର ବୁଲାବୁଲି କଲୁ। କାହିଁକି ନା ଭୁବନେଶ୍ଵର ହଉଚି ଏକ ମନ୍ଦିର ମାଳିନୀ ସରିଅ, ସହର। ଏବଂ ଏକ ସାଙ୍ଗ ଆସିଥିଲା କଟକ ରୁ, ସେ ବି ଆମକୁ ଟିକେ ବୁଲାବୁଲି କଲା ଆଉ। ଆପଣ କୁଆଡେ ଯାଇଛନ୍ତି କଟକ?
ନାଇଁ ଆମେ କଟକ ତ ଯାଇନୁ। ଦେଖିବା କେବେ ଯିବୁ ବୋଲି ଭାବିଚୁ ଆଉ। ଆଉ କେତେବେଳ ବୃନ୍ଦାବନ ଟିକେ ବାହାରିବା ବୋଲି ଭାବିଚୁ। ଆଉ ଭାବୁଚି ଟିକେ ବୃନ୍ଦାବନ ଟ୍ରେନ ରେ ଯଦି ହବ ବୋଲି ଯିବା ନାଇଁ ବଲେ ଏରୋପ୍ଲେନ ରେ ପଳେଇବା। ଆଉ ଟ୍ରେନ ରେ ଅଧିକ ସମୟ ଲାଗିବ ଅଧିକ ଦିନି ଲାଗିବ। ଆଉ ସେ ଦେଖିବା ଏରୋପ୍ଲେନ ରେ କାହିଁକି ପଳେଇବା ଆଉ।
ଆଚ୍ଛା ଆଚ୍ଛା। ଆପଣଙ୍କ ସବୁ ଗାଁ ରେ କେତେ କଣ ମନ୍ଦିର ଅଛି? ଆଉ କୋଉ କୋଉ ମନ୍ଦିର ଅଛି?
ଆମ ଗାଁରେ ଅଛି ତାରିଣୀ ମନ୍ଦିର, ହନୁମାନ ମନ୍ଦିର। ଆ ଶିବ ମନ୍ଦିର ଆଉ ରାମ ମନ୍ଦିର। ଆଉ ଜଗନ୍ନାଥ ମନ୍ଦିର। ଆମର କଣ ରହିଲା ଆଉ ଠାକୁରାଣୀ ମା ଅଛତି, ଗ୍ରାମ ଦେବତୀ ଅଛତି। ଆଉ
ଆଚ୍ଛା ଆଚ୍ଛା। ଓହୋ ଆଚ୍ଛା। ଆଉ ଆଜି ରାତିରେ କଣ ଯୋଉ ଖାଦ୍ୟ କରିଛନ୍ତି ଆଜି?
ଆଜି ରାତରେ ଆମର କଟିକି ପୁଟଲ ଭଜା ଆ ରୁଟି ଆଉ। ଆଉ ତମର କିସ ଖାଦ୍ୟ ଆଜି?
ଆଜି ଆମର ରୁଟି ଆଉ ଡାଲମା ଚାଲିଚି ପ୍ରସ୍ତୁତ। ଆଉ ସକାଳ ର କଣ ଟିକେ ଥାଏ, ଯାହା ଟିକେ ବଳି କି ଥାଏ। ସେରାକୁ ମିଶିକି ଖାଇ ଖାଇଦଉ ଆଉ। ଆଉ ଆମର ସକାଳୁ ରୁଟି କୁ ଭଜା କେବେ ରୁଟି କୁ ତରକାରୀ। ଆଉ କେବେ ଚୁଡ଼ା ଉପମା ହୁଏ। କେବେ ଚକୁଳି ଇଟିଲି। ଆମେ ବାହାରୁ କେବେ ଖାଦ୍ୟ ଉପରେ ନିର୍ଭର ନାହିଁ। ଯାହା ଘର ସାମଗ୍ରୀ ଉପରେ ନିର୍ଭର ରୋଷେଇ କରୁଚୁ ଖାଉଚୁ। କାହିଁକି ନା ଆଜି ଜାଣିଥିବେ ଯୋଉ ପ୍ରକାର ବାହାରେ ଖାଦ୍ୟ ଉପରେ ସବୁ ରାସାୟନିକ ପଦାର୍ଥର ହଉଚି ତା ଦେହ ଖରାପ ଆଜି ଆଗେ ଲୋ ଲୋକମାନେ ଅନେକ ଅନେକ ବର୍ଷ ବଞ୍ଚିବାର ସ ଅଛି। ଆଜି କାଳରେ ସବୁ ପଚାଶ ବର୍ଷରେ ବହୁତ ପ୍ରକାର ରୋଗରେ ଆକ୍ରାନ୍ତ ହଉଛନ୍ତି। ତ ସେଥିପାଇଁ ଘରେ ବି ରୋଷେଇ ଖାଇ ରୋଷେଇ କରି ଖାଇବାଟା ଭାରି ଭଲ ବୋଲି ଆ ଚାଲିଛି। ଏବଂ ଘର ଆମ ପରିବାରରେ ବି କେହି ବାହାରୁ ଖାଇବାର ନାହିଁ। ସନ୍ଧ୍ୟା ସମୟରେ ବି ଭୋକ ଲାଗିଲି ଛୋଟ ମୋଟ ଜିନିଷ ପକୁଡି ପକୁଡି ଘରେ ଟିକେ ବନେଇ ଖାଉ। ଆଉ ଆପଣ ସକାଳେ କଣ ସବୁ ଜଳଖିଆ କରନ୍ତି?
ଆମର ସକାଳୁ ବେଶୀ କରି ରୁଟି, କ୍ଷୀର। ଆଉ ଇଟିଲି, ଚଟନୀ ଆମର ଚକୁଳି। ଆଉ କଣ ଯଦି କେବେ କିି ହାଲକା ଖାଦ୍ୟ ଖାଉ ଯେମିତି ଚୁଡା, କଦଳୀ ଚୂଡ଼ା ଦହି, ଧୁବଜା ଗୁଣ୍ଡ ଆଉ ଏଇନ ଆମେ ବି ହାଲକା ଖାଦ୍ୟ ଯାକ ଖାଉ ଆଉ ବାହାରୁ ଖାଦ୍ୟ ଯା ଖାଇଲେ ଦେହରେ ଯାଉନି। ଆମ ପୁଅ ଗୋଟେ ଅଛନ୍ତି ଖାଲି ତାଙ୍କୁ ତାକୁ ତ ଖାଲି ଯଙ୍କ ଫୁଡ ଆକା ଲୁଡା।
ଆଜି ସକାଳ ଆଜି ସନ୍ଧ୍ୟାରେ ସେମିତି ଆଜି ଆମର ମୋମୋ ହେଇଥିଲା। ଆଉ ସେଥିପାଇଁ ଆମର ପୁଅ ତ ଖାଲି ଜଙ୍କଫୁଡ୍ ଆକା ଖାଇବା ବୋଲୁଚି ଆଉ।
ଆଚ୍ଛା ଆଚ୍ଛା। ଆଉ ପୁଅର ପଢାପଢି କେତେଦୂର ଗଲାଣି?
ହଁ ଚାଲିଛି ସେମିତି ଆଉ ଏବେ କଣ ଗୋଟେ ପରୀକ୍ଷା ହବ ବୋଲି କହୁଥିଲା। ଆଉ ଆଜି ତ ଟିଉସନ ଆଜି ଛୁଟି ଅଛି। ଆ ଦେଖିଆ ସକାଳୁ ଟ୍ୟୁସନ ଯିବ ପରା ଟ୍ୟୁସନରୁ ଆସିଲେ ଜଲଦି ତାକୁ ଟାଇମ ତ ହଉନି। ଆଉ ସିଆଡେ ଆସିଲା ଟ୍ୟୁସନରୁ ଆଠଟା ପନ୍ଦର ହେଇଯାଉଛି। ଆମର ବସ୍ ତାର ଆସୁଛି ଆଠଟା ପଇଁତିରିଶ ରେ। ତ ଧାଇଁ ଖାଇ ଧାଇଁ ବାହାରିଲା ବେଳକୁ ତାକୁ ସମୟ ହଉନି। ଦେଖିଆ କେତେବେଳେ କହିବି ପିଲାକୁ ଟିକେ ଜଲଦି ଛାଡ ବୋଲି କହିଆ ବୋଲି କହୁଛୁ କିସ୍ କରିବା ଦେଖିଆ ଆଉ।
ଆଚ୍ଛା ଆଚ୍ଛା ହଉ ଆଜ୍ଞା
ଯେ
ହଁ ହଁ ହଉ ହଉ ନିଶ୍ଚୟ।
ହଁ ହଉ ରହୁଚି।